ହଁ କଣ କରୁଥିଲେ। ହ୍ୟାଲୋ ମୁଁ କହିଲି କଣ ଓ ହୋ। ମୁଁ ବି ସେତ ଶୋଇବାକୁ ଯାଉଥିଲି ଆଉ। ଶୋଇବି କଣ ଘଣ୍ଟେ ଅଧ ଘଣ୍ଟେ ପରେ ଶୋଇବି ଆଉ। ଆଉ ଆଜି ଡିନରରେ କଣ ବନେଇଥିଲେ। ମାନେ ଖାଇବା ପାଇଁ ରାତିରେ।
ରୁଟି ଆଉ ଭଜା।
କଣ ଭଜା।
ପୋଟଳ ଆଳକୁ ଭଜା।
ଓହୋ ଆଜି ମୁଁ ବି ଦିନରେ ପୋଟଳ ଛା ଛାଣିଥିଲି ଭଜା ତ କେହି ଖାଉନାହାନ୍ତି ତାକୁ ଚିପ୍ସ କରିଦଉଛି।
ହଁ ଚିପସ କଲେ ଟିକେ ଭଲ ଲାଗିବ ନାଇଁ ରାତିରେ ରୁଟି ସହିତ ଏଇ ଦି ତିନି ଦିନ ହେ ତରକାରୀ ସବୁ ଇଏ ହଉଛି ତ ମୁଁ କହିଲ ଟିକେ ଖାଲି ପ୍ଲେନ ଭଜା କରିଦିଏ। କ୍ଷୀର ଥିଲା।
ହୁଁ ଯୋଉ ମୁଁ ବି ଆଜି କିଛି ରୁଟି ଖାଲି କ ତରକାରୀ କିଛି କରନ୍ତି ଦିନରେ କରିଥିଲେ ଡାଲମା ଥିଲା। ରୁଟି ଡାଲମା କରିଦେଲି। ଖାଲି ରୁଟିଟା କରିକି ଦେଇଦେଲି।
ହଁ ଦିନେ ଦିନେ ଟେ ମାନେ ଏମିତି ଭଜା ସିମ୍ପୁଲ ଖାଇବା ଖାଇବେ ଭଲ ଲାଗିବ।
ହଁ।
ସେଇଭଳିଆ ବି ମାନେ ଏ କରି ଫରି ଆଇଟମ ଖାଇଲେ ବି ମାନେ
ହଁ ରେ ମୁଁ। ମତେ ଆଜି ସମୟ ବି ହେଇନଥିଲା ସବୁ କରିବା ପାଇଁ ବି ଯୋଉ ପିଲାମାନଙ୍କର ପାଠ ପଢା ତାଙ୍କୁ ସ୍କୁଲରୁ ଆଣ। ତାଙ୍କୁ ରେଡି କରାଅ ପୁଣି ଖାଇବା ବନାଅ ପୁଣି ତାଙ୍କୁ ହୋମୱାର୍କ କରାଓ ଆଉ ମତେ ସମୟ ନଥିଲା ମୋ ପାଖରେ।
ଅ ହୋ।
ସେଥିପାଇଁ ମୁଁ କିଛି କଲିନି।
ରାତିରେ କଣ କରୁଥିଲି କହିଲେ?
ରାତିରେ କିଛି ଆଉ ଗଲିନି ବା ସେଇ ଦିନରେ କରିଥିଲି ଡାଲମା, ପୋଟଳ ଛାଣିଥିଲି ଆଉ ଛୁଇଁ ଭାଜିଥିଲି। ସେଇ ଡାଲମା ରଖି ଦେଇଥିଲି ରୁଟି ଖାଲି କରିକି ଦେଇଥିଲି ଆଉ।
ଓ ହୋ। ହଁ ମୁଁ ବି ପ୍ରାୟ ଟାଇମ ମାନେ ହଁ ମୋ ପ୍ରାୟଟ ମୁଁ ବି ସେମିତି ଡାଲମା ଯୋଉଦିନ ମାନେ ବିନା ସୋମବାର କଣ ଏମିତି ଥିଲେ ବି ଆଉ ସେ ରଖିଦିଏ ବି ତାକୁ ଏବେ କଣ କହିଲେ ରଖିଦେଲା ବେଳକୁ ଟିକେ ମାନେ ଗରମ ପାଖ ବି ହେଇଯାଉଛି ଡେରିରେ ଖିଆ ହଉଚି। ଆଉ ମୁଁ ଫ୍ରିଜ ବି ରଖେନି। ଏମିତି ବାହାରେ ରଖିଦେଇ ଏଟଖ ଖରାପ ହେଇଯାଉଛି ବୋଲି ଆଉ
ନାଇଁ ମୁଁ ବାହାରେ ରଖିଥିଲି ଏବେ ବିିନା ପିଆଜ ରସୁଣ ଏତେ ଜଲଦି ଖରାପ ହୁଏନି। ଏବେ ତ ବର୍ଷା ହଉନି କି ବର୍ଷା ହଉଛି ତିନି ଚାରି
ଆମର ଏଠି ଏପଟେ ଜମା ନାହିଁ ମାନେ ଗରମ ମାନେ ବର୍ଷା କାଲି ଝିପିଝିିପି ଏମିତି ହେଇକି ରହିଯାଉଛି ଆମର ଭଦ୍ରକ ସାଇଡ ରେ
ଓହୋ ନାଇଁ ନାଇଁ ଭୁବନେଶ୍ଵର ଯୋଉ ଖୋର୍ଦ୍ଧା ଭୁବନେଶ୍ଵର ପ୍ରବଳ ବର୍ଷା ମାନେ ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ହିଁ କଣ୍ଟିନ୍ୟୁ ବର୍ଷା।
ଆ ନାଇଁ କହିଛି ଯେ ହବ ବୋଲି କେତି କେତି କିଲ ଜମା ହଉନି ଖାଲି
ପାଞ୍ଚଦିନି ହେଲାଣି ପଡିକି ରହିଛି ଜମା ଖୁନାହିଁ ଓଦା ଓଦା ସବୁ ମାନେ ଗଦା ଗଦା ପିଲଙ୍କର ସବୁ ଡ୍ରେସ ହେଇଲାଣି ଆଉ ୱାସିଂମେସିନ ରେ ଯେତେ ରଖିଲେ ବି ସେ ଟିକେ ଓଦଳିଆ ରହୁଛି ତାକୁ ଆଇରନ୍ ଦେଇକି ପିନ୍ଧ। ମାନେ ଖରା ହିଁ ନାହିଁ ପାଞ୍ଚ ଛଅ ଦିନ ହେଇଗଲାଣି।
ଅ ହୋ ନା ଆଉ ସେଇ ବା ଜମା ଏଠି ଖାଲି ପାଗ କାଉଁଳିଆ କରୁଚି। କିନ୍ତୁ ମାନେ ଜମା ନାହିଁ ଖାଲି ଟିକେ ସ
ହଁ ବର୍ଷା ହଉଛି ହେଲେ ବି କିନ୍ତୁ ଘର ଭିତ ରେ କିଛି ଗୋଟେ କାମ ଦେଲା ବେଳୁ ଗମର ବାହାରୁଛି ଝଳ ବା
ହଁ ଯାହା ହେଲେ ବି ଏଇ ଭଳିଆ
ମାନେ ଗରମ ବହୁତ ଥିଲା ନା ତ ବର୍ଷା ଯେତେ ହେଲେ ବି ସେ ଗରମ ଟା ଜମା ଯାଉନି। ଆହୁରି ହେଲେ ବର୍ଷେ ସିଝେଇ ହେଲେ ଆଉ ଚାରି ପାଞ୍ଚ ଥର ଯଦି ହବ ହବ। ଏବେ ଆମର ଏସିି ଚାଲିଛି ମାନେ ଏତେ ଗରମରେ ପିଲାମାନଙ୍କୁ ଗରମ ଲାଗୁଛି ରୁମରେ ଏସି ଲଗା ହେଇଚି ଆଉ ଘଣ୍ଟେ ଦି ଘଣ୍ଟା ପରେ ତାପରେ ବନ୍ଦ କରିକି ମୁଁ ସୋଇବି।
ଅ ହୋ ସେ ଗରମରେ ଆଉ କଣ ଜମା ରହିବ
ସିମାଇବା। ପିଲାମାନେ ସବୁ ଅଭ୍ୟାସ ହୋଇଗଲାଣି ବର୍ଷା ଯେତେ ହେଲେ ଯାହା ହେଲେ ଘରକୁ ତାପରେ ମେନ ହଉଛି କଣ କହିଲ ଡୋର ସବୁ ଡୋର ୱିଣ୍ଡୋଜ୍ ସବୁ ବନ୍ଦ ହେଇକି ରହୁଚି। ଖୋଲେ ସିନା ଭେଣ୍ଟିଲେସନ କଲେ ଥଣ୍ଡା ଲାଗିବ। ତ ତାପରେ ନାଇଁ ପୁରା ଟୋଟାଲ୍ ରୁମ୍ ଟା ଯାକ ସବୁ ହିଁ ସବୁ ଡାଇନିଙ୍ଗ ହଲ୍ କଣ କିଚେନ୍ ହଲ୍ ସବୁବେଳେ ଆମର ଗ୍ଲାସ ଝରକା ବନ୍ଦ ହେଇକି ରହୁଛି।
ହ ହଁ ହ।
ଏଥିପାଇଁ ବେଶୀ ଟିକେ ଗରମ ଲାଗୁଛି ଆଉ ସବୁ ଭେଣ୍ଟିଲେସନ ହେଲେ ସିନା ଘର ଗୁଡ଼ା ଥଣ୍ଡା ଲାଗନ୍ତା। ଯାହା ଆଗରୁ ଯେମିତି ଗରମ ସବୁ ହେଇକି ରହିଛି ରହିଛି ଅଛି ଆଉ।
ଏବେ ଟିକେ ବର୍ଷା ଫର୍ଷା ହଉଥିବ ଟିକେ ଖୋଲି ଖାଲି ଦଉନାହାନ୍ତି ଏଥିରେ
ହଁ। ନାଇଁ ଦି ଏବେ ଖୋଲିଥିଲି ଦିନରେ ଆଉ ଏବେ ତ ଶୋଇବା ରାତିରେ ଆଉ କଣ ସବୁ ଖୋଲିିବି ଝରକା ନାଇଁ ଦିନରେ ବି କେବେ ବି ଗ୍ଲାସ୍ କେବେ ହ ସେଇ ଗ୍ଲାସ ତ କେବେ ଖୋଲା ଯାଏନି କଣ କହିଲେ ଏଠି ଯୋଉ ଆମର ଭୁବନେଶ୍ୱର ସବୁ ଘର ସବୁ ଲାଗି ଲାଗି ଥାଏ ନା ତ ଗ୍ଲାସ କୋଉଠି କାହାକୁ ଖୋଲି ହବ। ପଟିଆ ପଟିଆ
ଅହ ପଟିଆରେ
ତା ଉ ଏଇଡା ସବୁ ଯୋଉ ମାନେ କଣ ସବୁ ଘରେ ନେଇକି ଯୋଉ ପ୍ରୋଜେକ୍ଟ ସବୁ ବନଉ ବନଉଛନ୍ତି ଘର ସବୁ ଲାଗି ଲାଗି ଲାଗି ଲାଗି ଘର ତ କାହା ଗ୍ଲାସ ଝରକା ବି ଖୋଲି ପାରିବନି। ଝରକା କାହାର ଖୋଲି ପାଖପାଖି ଘର ପୁରା ଦେଖାଯିବ କଥା କଥା ଶୁଣାଯିବ ସେଥିପାଇଁ ସବୁବେଳେ ବନ୍ଦ ଖାଲି କିଚେନା ଯାହା ରୋଷେଇ ରୋଷେଇ କଲା ବେଳେ ଖୋଲା ଯାଉଛି ଟିକେ ନହେଲେ ବହୁତ ରେୟାର କେତେବେଳେ କଣ ହେଲେ ଟିକେ ଖୋଲା ଯାଉଛି। ତାପରେ ସବୁବେଳ ପାଇଁ ବନ୍ଦ।
ହଁ ଆପଣଙ୍କ ଘର ଫେମିିଲି କିଏ କିଏ ଅଛନ୍ତି?
ଏବେ ତ ଆମେ ହଜବେଣ୍ଡ ୱାଇଫ୍ ମୋର ଦିଟା ଛୋଟ ଛୋଟ ଝିଅ ଆଉ ଗୋଟେ ଷ୍ଟାନଡ଼ାଡ୍ ୱାନ ରେ ଯାଉଛି। ଆଉ ଗୋଟେ ଏଲ୍ କେଜି ଯାଉଛି ଆଉ।
ହଁ ହଁ ହଁ ହ।
ହୁଁ ଏଇଟା ତାଙ୍କର ଷ୍କୁ ସ୍କୁଲ ଯାଉଛନ୍ତି ଆ ମତେ ପାଞ୍ଚଟାରୁ ମୁଁ ଉଠୁଛି ଆଜି ମୁଁ ଟିକେ ଶୋଇପଡିଥିଲି ସାଢ଼େ ସାଢ଼େ ଚାରିଟା ବେଳକୁ ଶୋଇପଡୁଛି ଯେ ସେଥିପାଇଁ ମତେ ଟିକେ ନିଦ ଲାଗୁନି। ତ ସକାଳ ପାଞ୍ଚଟାରୁ ଉଠିବି ତାଙ୍କ ପାଇଁ ଟିଫନ୍ ବନା ତାଙ୍କ ବ୍ୟାଗ୍ ତାଙ୍କୁ ରେଡି କର ସେମାନେ ଛଅଟା ପଇଁଚାଳିଶ ରୁ ବାହାରିକି ଘରୁ ଯିବେ।
ହୁଁ ଏବେ ତ ମର୍ଣିଙ୍ଗ ସ୍କୁଲ ସବୁ ରା ସବୁ ଇ
ହୁଁ ସେ ଆସିବେ ଆସିବ ଗୋଟେ ତିନିଟାରେ ଗୋଟେ ଆସିବ ଗୋଟେ ଦଶ ପନ୍ଦର ବେଳକୁ।
ଏଲ କେଜି ୱାନ୍ ପିଲାଙ୍କ ଏତେ ଟାଇମ୍ ନଉଛନ୍ତି।
ହଁ ନାଇଁ ତାର ଆକ୍ଚୁଆଲି ସାତଟା ପଚାଶ ରୁ ସାଢ଼େ ବାରଟା ତ ସାଢ଼େ ବାରଟାରୁ ତମେ ସେଠି ଲାଇନ୍ ରେ ଛିଡ଼ା ହବ ଯାଇକି ପିଲାଙ୍କୁ ନିଜ ପିଲାଙ୍କୁ ରିସିଭ୍ କରିକି ଆଣିବା ବେଳକୁ ସବୁ ଲାଇନ ରେ ଥିବ ସେଥିରେ ହେଇଯାଉଛି ପୁରା ଥାର୍ଟି ମିନିଟ୍ ଏଭବ୍ ହେଇଯାଉଛି ଆଉ। ପୁଣି ଯିବା
ପାଖାପାଖି ସ୍କୁଲ ନା ମାନେ ଅଲଗା କଉଠି ଦଉଛନ୍ତି?
ଏ ତଥାପି ଏଇ ବା ଚନ୍ଦ୍ରଶେଖର ପୁର ଡିଏ ବି କେତେ ପାଞ୍ଚ କିଲୋମିଟର ହଉଛି ଆଉ ହୁଁ ଆଉ ଯୋଉ ବଡ଼ଟା ସିଏ ଯାଉଛି ସାଇ ଇଣ୍ଟରନ୍ୟାସନାଲ ସ ସେ ବି ସେ ସେଟା ଟିକେ କମ୍ ବାଟ କିନ୍ତୁ ସେଠି ହେଲେ ଆହୁରି ବେଶୀ ଟାଇମ୍ ମାନେ ରିସିଭ୍ କରିବା ପାଇଁ ତମକୁ ବହୁତ୍ ଟାଇମ୍ ଲାଗିବ। ତମେ ନେଇକି ତାଙ୍କ ଆଇ କାର୍ଡ ନେଇକି ଡିପୋଜିଟ୍ କରିବ ସେ ଗୋଟେ ଗୋଟେ ପିଲା ସବୁ ଆନାଉନ୍ସ କରୁଥିବେ ତମେ ଯାଇକି ନେଇକି ଆସିବ ପୁରା ପନ୍ଦର ମିନିଟ୍ କୋଡ଼ିଏ ମିନିଟ୍ ତମକୁ ତମକୁ ଛିଡ଼ା ହେବାପାଇଁ ପଡ଼ିବ। ତାପରେ ଫୁଣି ଯାହା ଆସିବା ବାକି ଯାହା ଟାଇମ
ସେଇତ ଛୁଆଙ୍କ ପଛରେ ହିଁ ଟାଇମ୍ କଟି
ଖାଲି ଯିବା ଆସିବା ଯାହା ଖାଲି ଟାଇମ୍
ହଁ ହଁ।
ଆଉ। ହ ଆପଣଙ୍କର ସବୁ ଘରେ କିଏ କିଏ?
ମୁଁ ମୋ ହଜବେଣ୍ଡ ଆଉ ମୋର ଗୋଟେ ଛୋଟ ଝିଅ ଟେ ଏବେ ଏଇ ପ୍ଲେ ନର୍ସରୀ ହେଲା ପ୍ଲେ ଯାଉଥିଲା ନର୍ସରୀ ହେଇ ଆଉ ଶାଶୁ ଶଶୁର ହଁ ଶାଶୁ ଶଶୁର। ଆକ୍ଆଚୁଲି ଆମ ଘର ହଉଛି କଟକ, ଆମେ ହଜବେଣ୍ଡ ଭଦ୍ରକରେ ଜବ୍ କର ମୁଁ ଏଠି ଅଛି। ଆ- ଆ - ଆ। ତାର ସେମିତି ଚାଲିଛି ଆଉ, ଛୁଟି ଆଉ ଦେଖିଲେ କେତେବେଳେ ଯାଉ। ଏଇି ଭିତରେ ଛୁଟି ଆଣି ଯାଉ ଆଉ।
ଶାଶୁ ଶଶୁର ରହୁନାହାନ୍ତି ସେଠି?
ନାଇଁ ଆସିଛନ୍ତି ଏବେ ଏଇ ଆଠ ଦିନ ହବ, ବୁଲିବାକୁ। ହଁ ସେ ଆକ୍ଚୁଆଲି ଘରଟା ଆମର କଟକ ନା। ଆଉ ସେଠି ଅଛନ୍ତି ସବୁ ଆମର, ଦାଦା ଶଶୁର ଉଁ
ସମସ୍ତେ ରହୁଥିବେ ଜଏଣ୍ଟ ଫ୍ୟାମିଲରେ ଆଉ। ଆମର ବି, ମୋ ବି ଶାଶୁଘର ବି ଚଣ୍ଡିଖୋଲ ମ ଯାଜପୁର ଚଣ୍ଡିଖୋଲ। ଆଉ ସେଠି ବି ସେ ଏଠି ଶାଶୁ ଶ୍ୱଶୁର ଆମର ବି ସେମିତି ସବୁ ରହୁଛନ୍ତି। ଉଁ ପୁରା ଲାଗି ଲାଗି ଘରେ ସେ ଦିଟା ଜଣେ ଦାଦା ଯୋଉ ଦାଦା ଦିଟା ଜଣ ଦାଦା, ଆମର ଏମିତି ସବୁ ଲାଗି ଲାଗି ଅଛନ୍ତି।
ହଁ- ହଁ।
ଆମର ବି ସବୁବେଳେ ବାପା ବୋଉ ତ ଭୁବନେଶ୍ୱର ସବୁବେଳେ ଆସୁଛନ୍ତି, ପ୍ରାୟ ଟାଇମ୍।
ହଁ ବହୁତ ପାଖ ବାଟ, ତାପରେ ଏଇଠି ଆମର ଟିକେ ଯୋଉ ଭଦ୍ରକ ଷ୍ଟେସନ ପାଖାପାଖି ଆ ଆକ୍ଚୁଆଲି ଆମର ଘରଟା ହଉଛି, ଆମର ସେଠି ତାଳଚେର ଯୋଉଠି ଷ୍ଟେସନ ପାଖାପା ଧାମରା ଷ୍ଟେସନ ରୁ ଯୋଉ ଦିନ ଷ୍ଟେସନ୍ ରେ ବସି ରଖିବେ ସାଙ୍ଗେ ସାଙ୍ଗେ ଏଠି ଆସିବେ, ଆମର ଭଦ୍ରକ ଷ୍ଟେସନ ପାଖପାଖି ହେଲେ। ଏ ବସ୍ ଯାଅ, ଏବେ ବି ଆମର ଯୋଉ ଏଠି ଖରପୁର ଛକ୍ ଏବେ । ଇଏ ଛକ ଲିଙ୍କ ରୋଡ ସବୁ ଏପଟ ସେପଟ ହେଇଯାଇଛି, ରୋଡ ସବୁ ଭାରି ଏବେ ଉପର ତମେ ଉପରକୁୁ ଯାଉଛ ଚଢିକି ସେଥିପାଇଁ ବସ୍ ଧର ଇଏ କର ଏପଟ ସେପଟ ହେଲା ବେଳକୁ ବହୁତ ଟ୍ରେନ ଟା ମାନେ ସୁବିଧା ସେଇଠି ହେଉଛି ତ, ସେଥିପାଇଁ ଯିବା ଆସିବା କରୁଛନ୍ତି ଆଉ।
ବସ ତ, ସେ ଯୋଉ ମଙ୍ଗୁଳି ପାଖାପାଖି ବୋଧେ ନା କଣ? ପ୍ରାୟ ଟାଇମ୍ ସବୁବେଳେ ଟ୍ରାଫିକ୍ ଜାମ୍ ହେଇକି ରହୁଛି ପୁରା।
ଆ ଭୁବନେଶ୍ଵରରେ ବହୁତ ଟ୍ରାଫିକ, ସେ ସେ ଆମ ଜଣେ ଅଛନ୍ତି ରିଲେଟିଭ ସେ କହୁଥିଲେ, କହିଲେ ଆମେ ଅଫିସ ଯଦି ବାହାରିବୁ ୱାନ୍ ହାୱାର ପୂ ପୂର୍ବରୁ
ହଁ ବା ଯଦି ମାନେ ପୁରା ଷ୍ଟିଲ୍ ପଟିଆରୁ ଆରମ୍ଭ କରିକି ଜୟଦେବ ବିହାର, ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ପୁରା ତମକୁ ଲାଗିଯିବ ଘଣ୍ଟାଏ। ଯଦି ତମେ ଯିବାକୁ ଚାହିଁବ? ଯିବାରେ ଯିବା ଆସିବାରେ ଯାହା ଟାଇମ ଗୁଡା ଯିବ।
ହଁ - ହଁ - ହଁ ବା ସେଇ ଟ୍ରାଫିକ ହେଲା ବେଳକୁ ବହୁତ ଇଏ ଆଉ।
ଆଗରୁ ପୂର୍ବରୁ ଏତ ଟ୍ରା ଟ୍ରାଫିକ କିଛି ନ
ମାନେ ଏବେ ମେନ୍ କରି ରୋଡ ଆପଣଙ୍କର ଅଧିକା, ଏକ୍ସଟ୍ରା ସବୁ ମାନେ ଆହୁରି ବହୁତ ରୋଡ ହେଇ ପ
ରୋ ରୋଡ ଜା ଜା ତାପରେ ଲୋ ସବୁ ଲୋକଙ୍କ କହିଲେ, ଏବେ ସବୁ ଲୋକ ସମସ୍ତଙ୍କ ପାଖରେ ଫୋରହ୍ୱିଲର। ଘର ପିଛା ଦିଟା ତିନିଟା ଫୋର ହ୍ୱିଲର, କେହି ଆଉ ଆଜିିକାଲି ଚାହୁଁନାହାନ୍ତି ଆମେ ବାଇକରେ ଯିବୁ କି, କ୍ୟାବ କରିକି ଯିବୁ କିଛି ନାହିଁ। ସମ ସ୍ତଙ୍କର ପର୍ସନାଲ ଗୋଟେ ଗୋଟେ କାର୍। ଆ ଏତ ସବୁ ହେଲା ଭି ଓଭିଅସଲି ଯାମ୍ ହେଇକି ରହୁଛି ସବୁବେଳେ ଆଉ।
ହଁ- ହଁ।
ପୂର୍ବରୁ ସବୁ ଫାଙ୍କା ରହୁଥିଲା କିଛି ନାହିଁ।
ହଁ।
ପାର୍କିଂ କରିବା ପାଇଁ, ତମକୁ କୋଉ ଗୋଟେ ମଲ୍ ଫଲ ଯିବ ଜାଗା ବି ପାଇବନି। ଶଜ ମାନେ ସମସ୍ତଙ୍କର ଯାହା ମେମ୍ବର ପିଛା ଗୋଟେ ଗୋଟେ କାର୍। ଜଣଙ୍କ ପିଛା ଗଲା ବେଳକୁ କୋଉଠି ପାର୍କିଂ ମିଳିବ ଆଉ। ଯୋଉ ବି ଗୋଟେ ପାଖକୁ ଗଲା ବେଳକୁ ପାର୍କିଂ ହିଁ ନଥିବ।
ହଁ ହଁ ହଁ।
ନାଇଁ ଏତେ ବଡ ଜାଗା ଏତେ ଏରିଆ। ମାନେ କାର ସେଠି ଗୋଡ ରଖିବା ପାଇଁ ଜାଗା ନାଇଁ। ତମେ କାର ରଖିବ ଗୋଟେ କିଲୋମିଟର ଦୂରରେ ତମେ ଚାଲି ଯାଇକି ନେଇକି ଆସିିବ। ଆଉ ସମସ୍ତେ ଯାଇକି କହେ ଆମେ କା ଯାଇକି ରିସିଭ କରିବୁ। କେମିତି ହବ ଜାଗା କୋଉଠି ଆସିବ। ପୁରା ସେ ଏରିଆ ମାନେ ପୁରା ଅସମ୍ଭବ ରେଟ୍ ରେ ପୁରା ଭିଡ ପୁରା। ଗୋଟେ ପିଲାକୁ ସେଠୁ ବାହାର କରିକି ଆଣିଲା ବେଳକୁ ତା ଭିତରୁ ମୁଣ୍ଡ ଖରାପ। ଖାଲି ଗାଡି ଗାଡି ଗାଡି ଧାଡି ଲାଗିଥିବ ଭିତରେ ଗସ୍ତୁ ଆସୁଥିବ ଜାଗା ହିଁ ନାହିଁ।
ହଁ ହଁ। ଆପଣ ଯାଆନ୍ତି ଛୁଆଙ୍କୁ ରିସିଭ କରିବାକୁ ଆଣିବାକୁ।
ହଁ ନାଇଁ ହଜବେଣ୍ଡ ଯାଉଥିଲେ। ଆଉ ତାଙ୍କର ଅଫିସ୍ ଆୱାର ରହୁଛି ତ ମୁଁ ଯାଇକି ତାଙ୍କ ସାଙ୍ଗରେ ଯାଉଛି। ସେ ଅଫିସ ଯେତେବେଳେ କରୁଛନ୍ତି ମୁଁ ନେଇକି କି ପଳ ଆସୁଛି ଆଉ।
ଓହୋ ଛାଡିବା ପାଇଁ। ମାନେ ଗାଡି ଫାଡି କିଛି କରୁୁନି ମାନେ ପିଲାଙ୍କ ପାଇଁ।
ନାଇଁ ନାଇଁ ବସ୍ କରିନୁ। ସେଟା ଛୋଟ ଅଛନ୍ତି ତ ବସ୍ ଫସ୍ କିଛି କରିନୁ।
ଅ ହ।
ଚାରି ପାଞ୍ଚ କିଲୋମିଟର ଆଉ କଣ ବସ କରିବୁ। ସେଥିପାଇଁ କରିନୁ ଆଉ। ଦୂର ଜାଗା ହେଇଥିଲେ ଧର ଖଣ୍ଡଗିରିରୁ ଆସିଲେ ଟିକି କଣ ବସ ହୋଇଥାନ୍ତା।
ହଁ।
କିଲୋମିଟର ଭିତରେ ରହୁଛି। ବସ ବସ୍ କରିକି ଏତେ ପାଞ୍ଚ ଛଅ କିଲୋମିଟର
ନ ଏବେ ଛୋଟ ଅଛନ୍ତି। ଛାଡିବାକୁ ଗଲେ ବି ପାଖରେ ଏବେ ଛୋଟ ବଳକୁ ନ ଗଲେ। ସେମାନେ
ନାମ ଆ ହବ ନାଇଁ ଏବେ ବସ ରେଛି ଖାଇ ପାରୁନାହାନ୍ତି। କିଛି ନାହିଁ ଆଉ କଣ ବସ ରେ ଯିବେ ଆସିବେ।
ସବୁ ଟିଫିନ୍ ଫିପିନ୍ ଖାଉଛନ୍ତି ନା ନାଇଁ।
କିଛି ନାଇଁ କିଛି ନାଇଁ କିଛି ନାଇଁ ଆଜି ବା ଦେଇଥିଲି ଗୋଟେ ପିଠା ମାନେ ସବୁ ଭେ ଭେଜିଟେବଲ୍ ସେ ଖାଉନାହାନ୍ତି ବୋଲି ସେ ଯେଉଁ ମକା ମଟର ଗା ଗାଜର ବିଟ୍ ଏଇଟା ସବୁ ପକେଇ କର ଜମା ଖାଇନାହାନ୍ତି ସେମିତି ଦି ଜଣଙ୍କର ଫେରିକି ଆସିଛି। ମତେ କହୁଛନ୍ତି ତମେ ସେଇଗୁଡା କାହିଁକି ଦେଲ?
ଦେ ଛୁଆ ବା ସେଇଆ।
ଆଉ ତମେ କେହି କହୁଛନ୍ତି। ତମେ ସେଇଟା କାଇଁ ଦେଇ ଆମେ ସେଥିପାଇଁ ଖାଇଲୁନି। ଆମକୁ ଭଲ ଲାଗିଲାନି କହିଲ ଭଲ ଲାଗିଲାନି ଏତ ଭଲ ସେ ବନେଇଲେ ଭଲ ଲାଗିଲାନି। ଆ ଯାହା ଯେତେବେଳେ ଭଲରେ ବନେଇକି ଦିଏ ତାଙ୍କୁ ଭଲ ହିଁ ଲାଗିଲାଣି।
ହଁ ହଁ।